ଲୋ ହାଲୋ।
ହାଲୋ ମ୍ୟାଡ଼ାମ୍ ନମସ୍କାର।
ନମସ୍କାର୍ ଆଜ୍ଞା। ଆଉ ମୁଁ ଭଲ ଅଛି ଆପଣ କେମତି ଅଛ୍
ମୁଁ ଭଲ ଅଛି ମାଡ଼ାମ୍ ଗୋଟେ କାମ କରିବେ ଆପଣଙ୍କର ଟିକେ ବେଗ୍ରାଉଣ୍ଡ୍ ରୁ କିଛି ଟିକେ କିଛି ସାଉଣ୍ଡ୍ ଶୁଭା ଯାଉଚି ଟିକେ ଯଦି ଦୂରକୁ ପଳେଇ ଆସନ୍ତେ ଟିକେ ଭଲ ହୁଅନ୍ତା।
ହୋ ଠିକ୍ ଅଛି ଆଁ ଏଁ ଗୋଟେ ସେକେଣ୍ଡ୍ ଲାଇନ୍ ରେ ଥାନ୍ତୁ।
ହଁ ମୁଁ ଅଛି।
ହୁଁ କ୍ୟା ହେ? ହାଲୋ।
ହେଲୋ।
ଏବେ ଶୁବାଗଲା?
ହଁ ଶୁଭାଗଲା ଏବେ।
ଆମ ଏଠି ନାଁ। କଁ କରୁଥିଲେ ଆପଣ?
କିଛି ନାହିଁ ଟିକେ ପଢ଼ୁଥିଲେ ଆପଣ କଁ କରୁଥୁଲେ?
ନାଁ ମୁଁ ଏବେ କିଛି ନାହିଁ ଏମତି ଏକା ଟିକେ ଟିଭି ବି ଦେଖୁଥିଲି।
ଆଚ୍ଛା କଣ ଦେଖୁଥିଲେ?
ଆଜିର ମୁଖ୍ୟ ଖବର।
କଣ ମୁଖ୍ୟ ଖବର୍?
ଆଜି ବି ମହାଦୀପ ମୁଖ୍ୟ ଖବର କଣ ସେଇ ଯୋଉ ଚାଲଚି ଏବେ ବର୍ତ୍ତମାନ ଯୁଗରେ ଉଁ କଣ ସେଟା ଦୁର୍ନୀତି ଚାଲଚି ଆଉ କୁଁ କୋଉ ଝିଅ ସହିତ କଣ ଖରାପ ହେଲା ସେଗୁଡ଼ାକ ତ ଏ ନ୍ୟୁଜ୍ ଦୋଉଚି ଆଉ କଣ।
ଆଚ୍ଛା ଆଉ ମୁଁ ତ ଟିକେ ଏତେ ଖବର ଫବର ଦେଖେନି ମାନେ ଦେଖେ ଏମତି କୋଉଟା ଯ ରେ ଅଧିକ ଅଁ ଅଁ ହାଇଲାଇଟ୍ ହେଇଯାଇଥିବ ତାହେଲେ ସେଇଟା ଟିକେ ଦେଖେ ନହେଲେ ମୁଁ ଏମିତି ପ୍ରତିଦିନ ତ ଦେଖେନି। ଆଚ୍ଛା ଆ ମତେ ଟିକେ କହିବେ ଆଜି କଣ କଣ ଦେ ଖିଲେ ମାନେ କଣ ଆଜି ସ୍ପେଶିଆଲ୍ କଣ ଥିଲା ଖବର ଆଜି ଦେଖିଲେ।
ନା ମୁଁ ଏବେ ଜଷ୍ଟ ବସିଥିଲି ଆପଣ କହିଲେ ଶୁଭା ଗଲାନି ତ ମୁଁ ପଳେଇ ଆସିଲି ଆଉ।
ଆଚ୍ଛା ଏମତି ଟା।
ହଁ ମା ସିରିଏଲ ଦେଖୁଥିଲେ ତ ମୁଁ କହିଲି ଟିକେ ଲଗଉନ ଟିକେ ନ୍ୟୁଜ ଦେଖିବା କହିଲାରୁ ଟିକେ ସେ ଟା ମାରିଥିଲି ତାରେ ପଳେଇ ଆସିଲି।
ଆଛା ଆଉ ଦେହ ଭଲ ଅଛି?
ଆଜ୍ଞା ଆପଣଙ୍କର?
ହଁ ମୋର ବି ଦେହ ଭଲ ଅଛି। ହଁ
ଆପଣ ତ ଏବେ ଜାଣିଥିବେ କଣ କହିଲେ?
ମୁଁ କହିଲି ଆଜି ଦିନଟି ଆପଣଙ୍କର କେମିତି ଭଲରେ କଟିଲା ତ।
ଆଜ୍ଞା ଆଜ୍ଞା। ବହୁତ ଭଲ ରେ କଟିଲା କିନ୍ତୁ ଯୋଉ ଏବେ ଯୋଉ ପାଣିପାଗର ଯୋଉ ଅବସ୍ଥା ନା ବେଳେ ବେଳେ ମଣିଷବୁ କନ୍ଦେଇ ଦଉଛି।
ଆଉ କଣ ଲାଇନ୍ ଫାଇନ୍ ନାହିଁ ନା କଣ?
ନା ନା ଲାଇନ ଅଛି ଲାଇନ ଅଛି ଯେ କେତେବେଳେ ବର୍ଷା ଟିକେ ହବ କି ନହବ ଲାଇନ ଟା କାଟି ଦେଇେଇଥିବ। କେତେବେଳେ ବର୍ଷା ହବ ହଁ ଲାଇନ ପଳେଇିଲେ ମଶା ମାଡ଼ରେ ତ ମଣିଷର ଅଧା ପ୍ରାଣ ପଳଉଛି ଆଉ।
ହଁ ବର୍ତ୍ତମାନ ପରିସ୍ଥିତି ଏମିତି ଏମିତି ଯେ ଆମେ ସବୁବେଳେ ଫୋନରେ ହଣ୍ଡ୍ରେଡ଼୍ ପରସେଣ୍ଟ ଚାର୍ଜ କରି କି ରଖିବା କଥା କେତେବେଳେ ଲାଇନ୍ ପଳେଇବ। ହଁ
ବେଳେ ବେଳେ ତ ନେଟୱାର୍କ ମଧ୍ୟ ପାଉନି। ଏମିତି ସବୁ ଘଟଣା ଚାଲିଛି। ହଁ ଆପଣ ଏବେ ଜାଣିଥିବେ ଆଗ ଅପେକ୍ଷା ଏବେ ଟିକେ ବହୁତ ଗ୍ୟାସ୍ ପାଇଁ ଟିକେ ଅସୁବିଧା ହଉଛି ନାଇଁ।
ହଁ ହଁ ଗ୍ୟାସ୍ ହଁ ନିହାତି ଭାବରେ ଆପ ପଣ ଯାମ କହିବେନା ମୁଁ ଯେତେବେଳେ ଆମର ଯେତେବେଳେ ଳେ ଯୁଦ୍ଧ ଏଇ ଯୋଉ ଚାଲିଥିଲା ମାନେ ଜଷ୍ଟ ଷ୍ଟାର୍ଟ ହେଇଥିଲା ଯେତେବେଳେ ଆମର ଅ ଏଇ ଯୋଉ ହର୍ମୋସ୍ ଟା ବ୍ଲକ୍ ହେଇଯାଇଥିଲା ଭାରତକୁ ବି ସେ କି କିଛି ଗ୍ୟାସ୍ ଆସିପାରୁନଥିଲା ସେତେବେଳେ ମାନେ ଆଉ ଆମର ହଠାତ୍ ଗ୍ୟାସ୍ ସରିଗଲା ସେତେବେଳେ ଆମର ଗ୍ୟାସ୍ ସରି ଚିବାରୁ ମାନେ ଆମ ଭାଗ୍ୟ ଭଲ ବ ଆମେ ତାର ଗୋଟେ ଦିନ ଆଗରୁ ବୁକିଂ କରିଦେଇଥିଲୁ ଗ୍ୟାସ୍ ତେଣୁ କରି ଆମକୁ ମାନେ ଅ ଦି ଦିନ ପରେ ଗ୍ୟାସ୍ ମିଳିଗଲା ମାନେ ପ୍ରାୟତଃ ତିନି ଦିନ ଲାଗିଲା ତିନି ଦିନ ପରେ ମିଳିଗଲା କିନ୍ତୁ ଯେଉଁମାନେ ବୁକିଂ କରି ନ ମାନେ ଯେମିତି ଏବେ ମୁଁ କହିବି ଆମର କଲେଜ ଷ୍ଟୁଡେଣ୍ଟ। ମାନେ ହେଲେ ବାହାରେ ରହୁଛନ୍ତି କି କିଏ ଅମିତି ବାହାରୁ ଆସି
ହୁଁ
ଚାକିରି କରୁଥିଲ ହାତ ନପଉଛି ନା ସେମାନେ ଏମିତି ନର୍ମାଲି ଯାଇକି ଆ ନେଇକି ଆସନ୍ତି ଆଉ ତ ତେଣୁ କରି ଯେ ତ ତାଙ୍କର ଖାତା ନାହିଁ ବହୁତ ବଡ଼ ଅସୁବିଧା ହେଲା। ତାପରେ ତ ଏମିତି ଅସୁବିଧା ହେଲା ଆ ମାନେ ଆମେ ବାଧ୍ୟ ହେ ଲୁ କଣ ଇଣ୍ଡକ୍ସନ ୟୁଜ୍ କରିବୁ। କାହିଁକି ନା ଦେଖନ୍ତୁ ଗ୍ୟାସ ମାନେ ଏପର୍ଯ୍ୟନ୍ତ ବି ସେଇ ମାନେ ଯୋଉ ଯୁଦ୍ଧ ଚାଲିଛି ତାଙ୍କର କି କିଛି ସମାଧାନ ହେଇପାରୁନି ତ ଯେହେତୁ ସମାଧାନ ମାନେ ସେ କେତେ ଦିନ୍ ଚାଲିବ କିସ୍ ଇଏ ଆମକୁ ଜଣା ନାହିଁ, ପୁଣି କେତେବେଳେ ସେ ଗ୍ୟାସ ମିଳିବ କେତେବେଳେ ବନ୍ଦ ହେଇଯିବ ଜଣା ନାହିଁ। ପୁଣି ଦେଖନ୍ତୁ ବାରମ୍ବାର ଆମ ପ୍ରଧାନମନ୍ତ୍ରୀ ବି ଆମକୁ କହୁଛନ୍ତି ଯେ ମାନେ ବହୁତ ପ୍ରକାର ର ଆମକୁ କୁ ଉଁ କୁ ମାନେ ସମ୍ବାଦ ମାଧ୍ୟମରେ ମୋବାଇଲ୍ ମାଧ୍ୟମରେ, ସୋସିଆଲ୍ ମିଡ଼ିଆରେ ତ ଦେଉଛନ୍ତି ଯେ ଆଉ ଏଇ ଜିନିଷ ସରିଯିବ ସବୁ ଜିନିଷକୁ ମାନେ ସବୁ ଏନର୍ଜି ଗୁଡ଼ାକ ପାୱାର ଗୁଡ଼ାକୁ ଆମେ ଯେତିକି ଦରକାର ସେତିକି ୟୁଜ୍ କରିବା ଯେମିତି ପେଟ୍ରୋଲ ଲ ବେଶି ୟୁଜ୍ କରିବାନି। ହଁ ସେ ସବୁ ମାନେ ଯେହେତୁ ଆଗକୁ କି କିଛି ସେମିତି ବଡ ବୋଧେ ହେବାର ଥିବ କି ସେମିତି କିଛି ଅସୁବିଧା ଦେଖା ଯାଉଥିବ, କିମ୍ବା ସରି ସରି ଆସୁଥିବ। ଆମ ପାଖରେ ଷ୍ଟକ୍ ନଥିବ, ସେଥିପାଇଁ ସେ ସେଇ ଜିନିଷ ସବୁ କହୁଛନ୍ତି ଆଉ।
ଆଗରୁ ଆମକୁ ସେ ଚେତାବନୀ ଦଉଛନ୍ତି ଆ ଆପଣ ଏସବୁ ଜିନିଷରେ ସଚେତନ ରୁହନ୍ତୁ। ଯେମିତି ଆପଣଙ୍କର ପରେ କିଛି ଅସୁବିଧା ନହଉ।
କ ନହୁଏ ସେଇ ଜିନିଷ ହଉଛି କଥା, ଆଉ କଣ? ଆଉ ଆଜିକାଲି ତ ଦେଖୁଛନ୍ତି ଘରେ ଘରେ ଗାଡି, ଆଉ ସରକାର କହୁଛନ୍ତି ଆଉ ତମେ ସବୁ ବେଟ୍ରି ଗାଡି ୟୁଜ୍ କର, ହେଲେ ଏକ୍ଚୁଆଲି କଣ ହେଇଛି ଜାଣିଛନ୍ତିନା? ମାନେ ମୁଁ ବେଟ୍ରୀ ଗାଡ଼ି ମାନେ ମୋର ମୁଁ ଗଲା ବର୍ଷ ଗୋଟେ ସ୍କୁଟି କିଣିଲି, ଆ ପ୍ରଥମେ ପ୍ରଥମେ ମୁଁ ଭାବିଲି ନା ବ୍ୟାଟେରୀ ସ୍କୁଟି ଟା ନେଇଆସିଲେ ଭଲ ହେବ, ଇଲେକ୍ଟ୍ରିକରେ ଚାର୍ଜ ହେବ, ତେଲ ବେଶୀ ପ କୁ ପଡିବନି, ତେଲ ଲିଟର ତ ଆସି ଶହେ ଦ ଟଙ୍କା ତିନି ଟଙ୍କା ହେଲାଣି, ମୁଁ ସେମିତି ଭାବିଥିଲି। ଦେଖିଲା ବେଳ ହୁ, କଣ ହେଇଛି ନା ସେତେବେଳେ ହିଁ ମୁଁ ଶୁଣିଲି ନା ବହୁତ ଗୁଡାଏ ହେଇଯିବ, ଓଲାର ଗାଡି ଗୁଡାକ ସବୁ ମାନେ ବେ ରି ଦାର ଖରାପ ହେଇଯାଉଛି। ପୁଣି ଦଶ ହଜାର ବାର ହଜାର ଦେଇ ପୁଣି ବେଟ୍ରୀ ପକାହବ ସେ ସବୁ ଯାଉଛି ମୁଁ ସେଇଆା ଦେଖିକି, ମୁଁ କହିଲି ନା ଥାଉ ମୁଁ ତେଲ ଗାଡ଼ି ନେଇ ଆସୁଛି ଦେଖନ୍ତୁ ମାନେ, ଏବେ ସବୁ ବେଟ୍ରୀ ଗୁଡାକ କଣ ଟେଷ୍ଟିଂରେ ଚାଲିଲା ଭଳିଆ ଚାଲିଛି ନା ଯୋଉ ଖରା ହେଉଥିଲା, ଆପଣ ବି ଦେଖିଥିବେ ବହୁତ ମାନେ ବହୁତ ଗୁଡ଼ଏ ବେ ଟ୍ରୀ ଗୁଡାକ ତାତିକିନା ଯୋଉ ବାହାରେ ଥାଏ ଖରାରେ ଫାଟିକି ନିଆଁ ଆ ସବୁ ଜଳି ଯାଉଥିଲା ଗାଡିରେ।
ମୁଁ ଏବେ ନିଉଯ ଆସେ ହଁ, ସେ ଗାଡିକୁ ନେଇକି ଏମିତି ବି ନ୍ୟୁଜ ଆସେ
ସେଇ ଜିନିଷ ତ ଡର ଲାଗୁଛି। ସରକାର ଆମକୁ ମନା କହୁଛନ୍ତି ସତ ବଟେରୀ ଗାଡି ବ୍ୟବହାର କରିବାକୁ, ଆଉ କହୁଛନ୍ତି ହେଲେ କଣ କରିବ, ସେଇ ସବୁ ଜିନିଷ ଏ ଯୋଉ ବେଟ୍ରୀର ଖର୍ଚ୍ଚ, ଦଶ ହଜାର ବାର ହଜାର ଗାଡ଼ି କିଣିଥିବ ସେତିକି ଟଙ୍କା ଦେଇ, ପୁଣି ଦଶ ହଜାର ବାର ହଜାର ଦେଇ ବର୍ଷକୁ ଥରେ ଲେଖାଏଁ ବେଟ୍ରୀ ପକେଇବ ତ ପୁଣି ଆହୁରି ମାନେ ତାଠୁ ଭଲ ଯଦି ତେଲ ପକେଇ ଦବ
ତେଲ ପକେଇଦବ, ହଁ।
ହଁ ସେଇ ଜିନିଷ, ଆଉ କେବଳ ହଁ ଗ୍ୟାସ୍
ଜିନିଷ ହଁ ଯୋଉ ଜିନିଷଟା ଆମେ ଅତ୍ୟଧିକ ବ୍ୟବହାର କରିବା ଦେଖନ୍ତୁ ମୋବାଇଲରେ ବି ସେମିତି କିଛି ଘଟଣା ବି ଘଟିଥାଉଛି। ହଁ
ହଁ
ଆପଣ ଯୋଉ ବ୍ୟାଟେରୀ ଗାଡି କଥା କହିଲେ ଯୋଉ ବ୍ଲାଷ୍ଟ ହବା କଥା ମୋବାଇଲ ରେ ମଧ୍ୟ ସେମିତି କିଛି ଘଟିଥାଉଛି। ଏତେବେଳେ ଆମେ ମନେକର ଚାର୍ଜ ବସେ ଦେଇଛନ୍ତି କାଢି ନାହାନ୍ତି ସେଟା ହେବି ଚାର୍ଜଇକି ସେଟା ଗରମ ହେଇକି ଫ ଟି ଯାଉଛି ଏମିତିରେ ମଧ୍ୟ କେତେ ଲୋକଙ୍କ ଦୁର୍ଘଟଣାରେ ମଧ୍ୟ ମରିଯାଉଛନ୍ତି।
ହଁ। ସେମିତି ହେଉଛି ପୁଣି ଆଉ ଗୋଟେ କଥା ମନେ ପଡ଼ିଲା ଆପଣଙ୍କ ମୋବାଇଲ୍ ବ୍ଲାଷ୍ଟ ହେବା କଥା ଶୁଣିବା ଯୋଗୁ ଦେଖନ୍ତୁ ଆମର ପ୍ରାୟତଃ ଦେଖିଥିବେ ପେଟ୍ରୋଲ୍ ଟାଙ୍କିରେ ସବୁଠି ମନା କରାଯାଏ ଯେ ମାନେ ମୋବାଇଲ କଥା ହବନି ହେଲା କିନ୍ତୁ ଆମ ଲୋ କୁହ ଆପଣ ନିହାତି ଦେଖିଥିବେ ମୁ କହୁଛି କହ ହଣ୍ଡ୍ରେଡ଼୍ ପରସେଣ୍ଟ ଗ୍ୟାରେଣ୍ଟି ଦେଇ କହୁଛି ନିହାତି ଦେଖିଥିବେ। ମାନେ ଯୋଉଠି ବି ହେଲେ ସେ କଣ କରିବେ। ନା ମାନେ ଫୋନ୍ ଆସିଲା ଉଠେଇଦେବେ କଥା ହେଇଯିବେ। ମାନେ ଆପଣ ଦେଖିଥିବେ ଯଦି କେବେ ଦେଖିବେ ନହେଲେ ଆଜି ଯେ ସର୍ଚ୍ଚ କରିକି ବି ଦେଖିବେ ଆମର ଇଣ୍ଟରନେଟେରେ ଯେ କେତେ କେତେ ମାନେ ପୁରା ଟାଙ୍କି ମାନେ ଏତେ ତେଲ ଟାଙ୍କି ପୁରା ଏଡେ ବଡ଼ ତେଲ ଟାଙ୍କି। ପୁରା ବ୍ଲାଷ୍ଟ ହେଇଯାଉଛି କେବଳ ଗୋଟେ କଲ୍ ଦ୍ଵାରା। କିନ୍ତୁ ସେ ସେ ଜିନିଷ ବସ ରେ ତେଲ ପଡୁଥିବ ସେ ବସ୍ ଭିତରେ ଫୋନ ରେ ଗପୁଥିବେ। ହେଲେ ସେଇଟା ଯଦି ଟିକିଏ ଅସୁବିଧା ହେଲା କେତେ ବଡ଼ ଅସୁବିଧା ହବ ଲୋକମାନଙ୍କୁ ଯେତେ କହିଲେ ଯେତେ ସଚେତନତା କଲେ ବି ସେ ବୁଝୁନାହାନ୍ତି।
ଆଉ ଗୋଟେ ଇଣ୍ଟରେଷ୍ଟିଙ୍ଗ କଥା ଶୁଣନ୍ତୁ। ଆମକୁ ଆମକୁ ତ ଏମତି ବାରଣ କରାହଉଛି ମାନେ ପେଟ୍ରୋଲ ଟାଙ୍କି ଦେଖ୍ ଖିବେ କି ଆଉ କୋଉ ଜାଗା ଯଦି ମ ଜ ମନା ଥିବ ଫୋନର ବ୍ୟବହାର ସେଠି ମନା କରାହେଉଛି ନା ଏଇ ଜାଗାରେ ଫୋନ୍ ଟା ବ୍ୟବହାର କରନ୍ତୁନି। ଆମେ କଣ ସବୁବେଳେ କ୍ୟାସ୍ ନେଇକି ଆମେ କଣ ବୁଲୁଚେ ଆମେ ଯେହେତୁ ଫୋନ ପେ ବି ୟୁଜ୍ କରୁଛେ। ଆମେ ସେଠି ଫୋନରେ ବ୍ୟବହାର କଲେ ନା ନାଇଁ।
ନାଇଁ ନାଇଁ ଦେଖନ୍ତୁ ପେଟ୍ରୋଲ ଟାଙ୍କିରେ ଯାହା କୁହାହୋଉଛି କଲର ବ୍ୟବହାର କରନ୍ତୁନି। କାହିଁକି ନା ଦେଖ ଆମେ ଯେତେବେଳେ କଲ୍ ର ବ୍ୟବହାର କରୁଚି ସେତ୍ ତେଳେ ଇଣ୍ଟରନେଟର ରେଡ଼ିଏସନ୍ଟା ଅଧିକ ରହୁଛି। ଯେହେତୁ ରେଡ଼ିଏସନ୍ ଅଧିକ ନୋଉଛି ମାନେ ତାର ପାୱାରଟା ଟାଣି ନେବାର ସମ୍ଭାବନା ଥାଏ କିନ୍ତୁ ଅନଲାଇନ୍ ପେମେଣ୍ଟରେ ରେଡିଏସନ୍ ରହୁନି ନା ଟୋଟାଲି ରେଡିଏସନ୍ ରହିଲେ ତ ଗୋଟେ ଜିନିଷ ବ୍ଲାଷ୍ଟ ହେଇଯିବ। ଏବେ ଅନଲାଇନ୍ ପେମେଣ୍ଟରେ ରେଡ଼ିଏସନ୍ କ ତ ରହିବନି କଲ କଲେ କ ଥା ବାର୍ତ୍ତାରେ ରେଡ଼ିଏସନ୍ ରହୁଛି। ସେଇଥିପାଇଁ ବୋଲି ସେ ମନା କରୁ ଛନ୍ତି କଥା ହବାପାଇଁ। ନହେଲେ ବାକି ସବୁ ତ ଦେଖୁଛନ୍ତି ଆପଣ ଯୋଉ କଥା କହିଲେ ଅନଲାଇନ ପେମେଣ୍ଟ ବେଳେ ବେଳେ ଅନଲାଇନ ପେମେଣ୍ଟ ଯୋଗୁ ଏତେ ହୀନସ୍ତା ହେବାକୁ ପଡୁଛି। ମାନେ ପଇସା ଥିବ ଆକାଉଣ୍ଟ ରେ ମାନେ ଦେଖନ୍ତୁ ଆଗରୁ ସବୁ କ ମାନେ ଯେହେତୁ ସବୁ ଟଙ୍କା ହା ତକ ଧରି ବୁଲୁଥିଲେ ମାନେ ଆପଣ ପାଞ୍ଚଶହ କଣ ହଜାର ଟଙ୍କା କଣ ଦି ହଜାର ଟଙ୍କାର ଯେତେ ଟଙ୍କାର ଚେଞ୍ଜ ଖୋଯିବେ ମିଳିଯିବ ହେଲା ଏବେ ମାନେ ଅ ଗୋଟେ କଣ ଅ ଜିନିଷ ଆମେ ଅ ଶହେ ଦୁଇଶହ ଟଙ୍କାର ସାମାନ ଆଣିଲେ ପାଞ୍ଚଶହ ଟଙ୍କା ଧରିକି ଯାଇଥିଲେ ଦୋକାନୀ ବାଲା କହୁଛନ୍ତି ଆଉ ଚେଞ୍ଜ ନାହିଁ ଆପଣ ଅନଲାଇନ୍ ପେମେଣ୍ଟ କରିଦିଅନ୍ତୁ ହେଲା ଦେଖନ୍ତୁ ସେଇଥିପାଇଁ ଆମେ ପଇସା ମାନେ ବିସ୍ୱାସ କରିବେନି ମୁଁ ତିନି ଦିନ ହେଲାଣି ମୁଁ ପଇସା ଉଠେଇକି ରଖିଛି ଦିଇ ହଜାର ଟଙ୍କା। ମାନେ ମୁଁ ଯୋଉଠିକୁ ଯାଉଚି ପାଞ୍ଚଶହ ଟଙ୍କି ଚାରିଟା ବୋଲି କେହି ମୋତେ ଚେଞ୍ଜ ଦେଉନାହାନ୍ତି। ମାନେ ବାଧ୍ୟ ହୋଇକି ଆମକୁ ଅନଲାଇନ୍ ପେମେଣ୍ଟ କରିବାକୁ ପଡ଼ିବ ଯଦି ଅନଲାଇନ୍ ପେମେଣ୍ଟ କରିବ କରିବୁ ଆମେ ଆଉ ଟଙ୍କା କାହିଁ ଉଠେଇବୁ ଏ ଟି ଏମ ରୁ ଆଉ ଟଙ୍କା ନଉଠାରୁ ବେଳେବେଳେ ଏମ ଏମିତି ହୋଉଛି ନା ଟଙ୍କା ହାତରେ ଥାଉଛି ହଁ ଥାଉ ଅନଲାଇନ୍ରରେ ତ କରିଦେଉ କିନ୍ତୁ ଠିକ୍ ଦୋକାନରେ ସେ ଅନଲାଇନ ପେମେଣ୍ଟ କାମ କରୁନି।
ପେମେଣ୍ଟ କାମ କରୁନି ହଁ ଆମେ ସେମିତି ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଉଚେ।
ହଁ। ସେ ଯାହା ବିି ହଉ ଆପଣଙ୍କ ସହିତ କଥା ହେଇକି ବହୁତ ବଢ଼ିଆ ଲାଗିଲା। ମାନେ ହ ଜ ଗ୍ୟାସ୍ ବିଷୟରେ ମାନେ ବର୍ତ୍ତମାନ ମାନେ ମୋବାଇଲ ବିଷୟରେ ବି ଯାହା କହିଲେ ଶୁଣିକି ବହୁତ
ଆଜ୍ଞା।
ହଉ ଧନ୍
କିଛି କିଛି ନୂଆ କିଛି ଶିଖିବାର ବି ସୁଯୋଗ ମିଳିଲା।
ହଁ ନିହାତି ଭାବରେ ହୁଁ ଧନ୍ୟବାଦ ରହୁଛି।
ଆମେ କୋଲ ଟିକୁୁ ଏଇଠି ସମାପ୍ତ କରିବା ସମୟ ହେଇଯାଇଚି।